ହଁ।
କଣ କରୁଚୁ?
ଏଇ ବସଚି ତ କରିବା କଣ? ଆଉ ତମର ସବୁ ହେଇଗଲା କାମ ପିଠଉ ପିଠା ବସା ସରିଗଲା?
ହଁ ହଁ ବା ସ ସଯହେଇ ନଥିଲା
ଆଉ ତମର ମସଲା ଫସଲା କୋଉଥିରେ ବାଟିକି ରଖିବ?
ନାହିଁ ମା ମସଲା କାଲି ବାଟିବୁ କଣ୍ଟେ। ଵାଛିକି ଆଜି ସବୁ ରଖିଦବୁ।
ହଁ ହଁ।
ଆଉ ପୁରା ଇଂଦସ୍ତ ତ ହଁ ଚଳିବ କିଏ ଶୋଇଲରେ ଆଜି? ଆଗରୁ ବାଟନ୍ତନି। ଗ୍ରାଇ ଗ୍ରାଇଣ୍ଡ କିଛି ଏମତି ଅସ ନା ଗ୍ରାଇଣ୍ଡରେ ତ ବାଟନ୍ତି ବୋଧେ।
ହୁଁ ହୁଁ।
ଆମେ କହୁଥିଲୁ କି ସେ ଅପା ମନା କଲେ କହିଲେ ନାଇଁ। ଗ୍ରାଇଣ୍ଡରେ ତ ବାଟିଵା କିଆଁ ଆଜିଠୁ ବାଟିବ ଏ ହଁ ଛାଡ଼ନ୍ତୁ ଆଉ ବାସ। ମୋ ଅଣ୍ଟାରେ ଚାଲିପାରୁଚୁ ତରକାରୀ ଦଶ ମାସ କହୁଛ। ଏ ଝିଅ କହୁଛି ସବୁ ମେହେନ୍ଦି
ଏଇ କେବେ ତ ନୋଉଚି ଟିକେ ପୁଅକୁ ସାଇକେଲ ଠିକ କରେ ରସାଚାଲିକା।
ଆସେ। ଆସୁ ମାଇଲେ। ମାଇଲା।
ସେଠ ହଁ
ଆଉ ତମର ତା
ଭାଇ ଟିକେ ସାଇକେଲ ଟା
ସାଇକେଲ ଟା ବାରମ୍ବାର କଁ ପାଇଁ ପଙ୍ଗଚର ହେଇଯାଉଚି ତ ଏବେ ଏବେ କେତେ ଥର ଠିକ କରରେଇଲେଣି। ଆଉ ଅଡନା ହଉନା। ସେନୁଆଟେ ଗେ ଜ ସବୁ ବଳ ସାଇଚ କିି ଗଲାଠୁ। ସେ ଉ ଗାଳ କମଜୋର ହେଇଯାଇଥିଲା। ଏବେ ଯାଉଚୁ। ଘରେ ଦେଇକି ଆଣିବି ଉପରବଳ ଟା ହିଁ ଯାଇହବ ଆଉ ସକାଳୁ ତ ଯୋଉ ଖରାରେ ଯାଇ ହଉନି।
ସଖାଳେ
ତମ ଆଡେ ଖରା ହଉନି କି?
ଖରା ବାହାରି ହଉନି ଘରୁ। ଆଉ ଖାଲି ସେଇଟା ଟିକେ ଗଛ ଫଛ ଅଛି ଦୋ-ଦୋ-ଦୋଳି ହେଇଛି ବୋଲି ଟିକେ ଚଳି ନହେଲେ ଖରା ଯୋଉ ଭାବରେ ହଉଛି ଏସିି ଅଛି ବୋଲି ଚଳି ଯାଉଛି ଆଉ।
ବର୍ଷା?
ନାହିଁ ତିନି ଦିନ ହେଲା ଘଡଘଡି ହଉଛି। ବର୍ଷାଟା ଟିକେ ହୁଅନ୍ତା ଯଦି ଭଲ ହୁଅନ୍ତା। ବର୍ଷା ଜମା ହଉନାହିଁ। ଖାଲି ଘଡଘଡି ପବନ ଟିକେ ହଉଛି କି ନାଇଁ। ଏଁ ଯୋଉ ବର୍ଷା ଜମା ହଉନି ସେଇଥିପାଇଁ ଗୁଳୁଗୁଳିଟା ବେଶି ହଉଛି।
ହଁ ପା।
ହୁଁ ତମ ଆଡେ ବର୍ଷା ହଉଛି?
ନାଇଁ ନାଇଁ ହଁ ବର୍ଷା ତ ନାହିଁ ଆମ ଗରମରେ ତମ ଆଡେ ହଉନି ଆଉ କଣ କରିବ?
ହୁଁ ହଁ ବା ଏଇ। ହଉଚି ଏମିତି ଆଉ। ରୋଷେଇ ଯୋଉ ତମର କଣ ଆଜି କରିବ ରାତିରେ?
ରାତି କଥା ସେମିତି କିଛି ଭାବିନି। ମୁଁ ତ ଆସିଛି। ହଁ ଦେଖିବା ଗଲେ ଏଁ
ହୁଁ।
ଏ ପୁଅ କଣ କହୁଥିଲା ସେ ବ୍ରେଡ ଆଳୁ ଭର୍ତ୍ତା ଥିଲା ତ ଆଉ ବ୍ରେଡ୍ ସାଣ୍ଡୁଇଚ୍ କରିକି ଖାଇବ ବୋଲି ଚିଜ୍ ଫିଜ୍ ପକେଇକି।
ହୁଁ।
ଆଉ ଅଁ ଆମ ଭଗିନି ଆଇରେ କଣ ରାଗିଛନ୍ତି ତ।
ଉଁ ତୋ ଉପରେ?
ହଁ ପାଖାପାଖି ସେଇଭଳିଆ ଆଉ। ପୁଅ ଯେ ପୁଅ ପାଇଁ ମୋର ଆଉ।
ଉଁହୁଁ।
ମୋର କିଛି କହିବାର ନାହିଁ ସାଇଲେଣ୍ଟ ଇଜ୍ ଦ ହଁ ବେଷ୍ଟ ରିପ୍ଲାଏ କୁହ ସେଇଭଳିଆ।
ଉଁହୁଁ। କଣ ଟିକେ ଖାଇଦେଇକି ଆସିବୁ ଯାଉଛୁ ତ।
ନା ଏଇ ଯୋଉ ଗରମକୁ ମୁଁ ସେ ବାହାରେ ବସିକି ଅଣନିଃଶ୍ବାସୀ କିଏ ଖାଇବ ଏତେ ଗରମରେ। ପୁଅ ତ ଯାହାହେଲେ ଖାଇବ ନିହାତି। ବାହାରୁକୁ ବାହାରିଲା ମାନେ ଆଉ ପୁଅ ନ ଖାଇକି ନ ରହେ।
ହଁ ଛୁଆ ଯିବେ ବାହାରୁକୁ ମାନେ ଖାଇବେ ଟିକେ।
ସିଏ ଖାଇବା ଟା ଖାଇବ। ସେ ତାର ଭାବିକି ଯାଇଛି ମାମା ତମେ କେତେ ଟଙ୍କାର ଆଜି ମତେ ଖୁଏଇବ?
ଓହୋ କଣ ଖାଇବ କହିନି?
ନା ମତେ ତ କେତେ ଟଙ୍କାର ଖଇବୁ ମୁଁ କହିଲି ତୁ ଯାହା ଖାଇବୁ ଖାଇବୁ। କେତେ ଟଙ୍କା ଦିଅନ୍ତୁ ନୁ ଗୋତେ ଦିନ ଯେନ୍ତି ଲକ୍ଷେ ଟଙ୍କାରେ ଖାଇଲା ଭଳିଆ।
ହୁଁ।
ଖାଇ ଖାଇ ଟଙ୍କା ପଞ୍ଚହ ଦେଢଶହ ଟଙ୍କା ଖାଇବନି ଶହେ ଟଙ୍କାର ଖାଇଲେ ଖାଇବନି ସେ ମ
ହୁଁ।
ତାକୁ ତୁ ଜାଣିନୁ। ଏଭଳିଆ ଆଉ ଆଉ ମୁଁ କଥା ହେବିନି ଆଉ ବାହାର ମାନେ ଖାଇବା ମାନେ ଦେ ହାଇ ଯଦି ଲାଗୁନି ମାନେ ମୁଁ ଦେଖିଲୁ ଅନ୍ୟକୁ ଦେଖ ଦେଖି ଦେଖି ମତେ ଟିକେ ଅଲଗା ଟିକେ ଫିଲ୍ ହଉଛି ତ ସେଇଥି ପାଇ ମୁଁ ଆଉ ଆଉ
ମେହେନ୍ଦୀ ଫେନ୍ଦି ଲଗଉନ କି?
ଦେଖିବା ଗୋଟା ଭାବିଛି ନହ ନାହିଁ ମେହେନ୍ଦୀଟେ ଏ ଡିସ୍କୋ ମେହେନ୍ଦି ଗୋଟେ ନେଇକି ଆସିଲେ।
ହୁଁ।
ତାକୁ ଟିକେ ରାତିରେ ଲଗେଇ ପଡେ ରଜଡା ତ।
ହଁ ଆମ ଝିଅ ଲଗେଇ ଦଉଛନ୍ତି ଯୋଉ ସାନ ଝିଏ କୁ।
ମାନେ ବଡ ଲଗେଇ ଦଉଛନ୍ତି ସାନ ଝିଅକୁୁ।
ହଁ।
ହୁଁ ବଡଙ୍କୁ ଭଲ ମେହେନ୍ଦୀ କରି ଆସୁଛି କି?
ହଁ ହଁ ଟିକେ ଆସ୍ତେ ଆସ୍ତେ ଲଗେ ଆସ୍ତେ ଆସ୍ତେ ଲଗେଇବେ। କିନ୍ତୁ ଭଲ ଲଗେଇବେ ଆ ନହେଲେ ଯଦି ମନେ ପରେ ଦେଖିକି ଲଗେଇ ପୁରା ଡିଟୋ ଲଗେଇଦେବେ। ଟାଇମ ଲାଗିବ ଆଉ ଆଜି ତାପରେ। ଯଉ ସେ ଝିଅକୁ ଲଗେଇ ଦଉଛନ୍ତି ଦେଖିବା ଯଦି ସେ ରାଜି ହେବେ ତାଙ୍କୁ ପୁଣି ତା ତାଙ୍କ ଇଛା ରାଜି ହେଲେ ମୁଁ ଟିକେ ଲଗେଇବି ଆଉ।
ହଁ ନିଜେ ନିଜେ ଟିକେ ଲଗେଇ ପଡିବ ଯଉ ହା ତରେ ଲେ ହଁ ମତ ମତେ ତ ସବୁଠୁ ବେଷ୍ଟ ଲାଗେ ଯୋଉ ହାତରେ ଗୋଲ ଗୋଲ କରିଦିଅନ୍ତି। ସେଇଟା ମୋର ମତେ ହେଇଟା ଭଲ ଲାଗେ ଲାଗେଇଲେ ଆଙ୍ଗୁଠିରେ। ଆଉ କିଛି ଦରକାର ହଁ ଆଉ କିଛି ଦରକାର ନାହିଁ। ହେଟା ହେଲେ ଆଙ୍ଗୁଠିରେ ହେଇଥିବ। ତାହେଲେ ଭଲ।
ମୁଁ ବି ଟିଏ ନେଲ ପଲିଶ ହେରିକା ଲଗେଇନି ଦେଖିଆ। କାମ ଦାମ ସଇଲେ ନେଲପଲିଶ ଟିକେ ମେହେନ୍ଦି ଟିକେ ସବୁ ଲ
ଲଗା ମର ମୁଁ ପୀଠଉ ବି ବାଟିନି ସବୁ ଧୋଇ ଧୁଆ ଦେଇକି ଆସିଲି।
ହୁଁ ବାଟି ଫ୍ରିଜ ରଖିଦେଇଥିବ ଯେ
ହଁ ବି ଦବୁ। କିନ୍ତୁ ଏଇନୁ ଆଉ ଟାଇମ ନଥିଲା ନା ଅଲରେଡି ଏତେ ଲେଟ ହେଲାଣି। ମୁଁ ଆସିବି ମାର୍କେଟରେ ଆଉ। ଚାଲ ଚାଲ ନେଇକି କରେ ପୁଣି ନେଇକି ଯିବି। ତେଣୁ କରିରି ଧୋଇ ଧୁଆ କି ଘଡେଇ ଘୁଡାକି ଥୋଇ ଦେଇେଇଛି ରେଡି ଖାଲି ଗଲେ ବଟା ହେଇକି ଗୋଳା ହେଇକି ଥୁଆ ହବ। ଆଉ ଟିକେ ଛଡା ବି ଭିଆଣିିକି ଭେରିଲେ ବତୁରେଇ ଦେବି ପଡିଏ କରିବା ସକାଳେ ଭାବିଛି ଆଉ ସଏ କଣ କହୁଥିଲା। ପୁଅ ଟା ବରା ଖାଇ ବୋଲି ତ।
ସେଇଥି ପାଇଁ ସକାଳୁ ଆ ଟିକେ।
ମାର୍କେଟରେ ଦେଖି ଦେଖି ଯାଉଥା କୋଉଠି କାଳେ ମିଳିବ ଯୋଉ
କଣ?
କୋଳି? ଦୋଳି କୋଠି ଦୋଳିି କାଇଁ କୋଉଠି କରିଛେ।
ହଁ ଯେ ଦୋଳି ହେଲେ ବି ତ ଏକେରେ ତ ଏଇଠୁ ପାଖକୁ ଯାଉଛି। ପାରିବା ମାର୍କେଟ ଆମର ଯୋଉ। ଗଣେଶ ବଜାର କୁ ଆଉ ଦୋଳି କଥା ତ ନୁହଁ ଏ ଏଇ ପାଖରେ ତ ମିଳିବନି। ଆଉ ମିଳିଲେ ବି ତୋ ପୁଅ ତ ଖେଳିବନି ଆଉ ମୋର ମୁଁ କଣ ଦୋଳି ଖେଳି ଆସିଛି।
ମଲା ତୁ ତୁ ଖେଳିିବା ପାଇଁ ଆସିବୋନି?
କଣ?
ତୁ ଖାଳି ମନି
ଆଉ ମୁଁ ଦୋଳି ଖେଳିବିନି ଛୁଆ ବେଳକୁ ବେଶି ଖ କି ଦୋଳି। ଦୋଳିରେ ବା ମୁଣ୍ଡ ମୁୁଣ୍ଡା ଥରେ ମାଡ ଖାଇକି ଦୋଳି ଯୋଗୁ। ପଡିକି ଆଉ ମୋର ସେଇଦିନରୁ ଦୋଳି ମିଶା ଛାଡି ଯାଇଛି।
ହେଇ ନିଶୀନି ଦୋଳି ଖେଳିବାକୁ ଭାରି ମନ ହେଇଟା ଆଉ।
ହଁ ନିଶିନୀ ଧୋଳି ରେ ତ ପଢଥିଲି ବୋଲି ମୋ ଦୋଳି ଖେଳା ଜୀବନି ଖରାପ ହବ
ସେ ନାଇଁ ସେ ଏଇଆ କହୁଛି ହେଇରା ଖେଳିଲେ ଟିକେ ମଜା ଲାଗେ ସମସ୍ତେ ଏକାଠି ବସନ୍ତି। ନାଇଁ ଯୋଉ ବହାନ୍ତି ବୋଲି।
ତମ ଗାଁ ରେ କଣ କେମିତି ରଜର ଇଏ?
ରଜରେ। ରଜରେ କାଇଁ କଣ ନିଜେ ନିଜେ ଦୋଳି କରୁଛନ୍ତି ଯି ସେମିତି ମାନେ ଗାଁ ରେ ଯୋଉ ସମସ୍ତିଙ୍କି ସମସ୍ତେ ମିଶିକି ଯଦି କରନ୍ତେ ଦୋଳି ଫୋଳି
ହଁ ସମସ୍ତେ ମିଶିକି କୋଉଠେ ଗୋଟେ ମାନେ କରନ୍ତେ ଯଦି
ଯଦି କି ବି ଖେଳିବା ପାଇଁ ସେଇଟା ମାନେ ଖରାପ ହବ। ହଁ ସେଠି ଆସୁଛି ଚଳିଛି।
ଆଗରୁ କଣ ଆମର ଗୋ ସେୟାର ଯ ତୋଟା ମାନଙ୍କର ହଉଥିଲା ସମସ୍ତେ ଯିଏ ଯା ପାଇଲା ହେଲେ ଯାଉଥିଲେ ଖେଳି। ପର୍ସନାଲ ହେଟା କାହାର ଥିଲା କି? ସାଇସାରା ଆସିକି ଯିଏ ଯାହା ଖେଳିକି ଯାଉଥିଲେ।
କହିଲା ମୋର ଏଠି କ୍ୱାର୍ଟଏର ଲାଇନ ମାନେ ନିଜ ନିଜ କଥା ବୁଝ ହଁ କିଏ ମିଶିକି ଟିକେ କରିବ କି କଣ ସମସ୍ତେ ଫ
ଗୋଟେ ଜାଗା ରେ ଯଦି ଯେହେତୁ ଗାଁ ଟା ଗୋଟେ ତୋଟା ଜାଗାାରେ କି କଲେ ସବୁ ଛୁଆ ଖେଳନ୍ତେ। ସମସ୍ତଙ୍କ ଛୁଆ କଣ ବଡ କଣ ଯାଇକି ହେବେ।
କାଇଁ ଏମିତି ସୁବିଧା ହଉଚି କିଛି
ହଲା ଆଉ।
ଚା ଫା ଖାଇ ପିଇ ସାଇଲୁଣୁ?
କଣ କହିଲ?
ମୁଁ କହିଲି ଚା ଖାଇ ସାରିଲୁଣି?
ନାଇଁ ନାଇଁ ଏତେ ଗରମରେ ଚା ସକାଳ ଗୋଟେ ଟାଇମ ପିଇଦଉଛି। ଆଉ ସନ୍ଧ୍ୟାବେଳେ ବି ବହୁତ ଗରମ ହଉଛି ନା।
ହୁଁ ହୁଁ ହଁ।
କଣ ଥଣ୍ଡା ଜିନିଷ କଣ ପିଇଦବା କୁ ଗଲା।
ପାଣି ପିଇବେ।
ହଁ ଏଇ ମାନେ ଥଣ୍ଡା ଥଣ୍ଡା ଜିନିଷ କଣ ଗୋଟେ ଖାଇଦବ ଇଏ ପିଇଦବ। ତାହେଲେ ଠିକ ଗରମ ମାନେ ଚା ଫା ପିଇଲେ ଆହୁରି ଅଧିକ ଗରମ ଲାଗୁଛି।
ହୁଁ ହୁଁ ହଉ ରଖୁଛି।
ହଁ ହଁ।